ହାଲୋ ଆଜ୍ଞା ଶୁଭୁଛି ହ୍ୟାଲୋ ମୋ କଲ ଶୁଭୁଛି ତ ଆଉ ସାଉଣ୍ଡ ଆସୁଛି ତ?
ହଁ ଏବେ ଆସିଲା ହ୍ୟାଲୋ ହଁ। ହ୍ୟାଲୋ ହଁ ଶୁଭୁଛ କୁହନ୍ତୁ?
ଛନ୍ତି
ଏ ଆପଣ କଣ କରୁଛନ୍ତି?
ଆଛା ଆଛା। ମୁଁ ଏଇଠି ବସିଥିଲି ଆଉ ଗାଧେଇକି ଆସିଲି ଏବେ
ଆପଣ କଣ କରୁଛନ୍ତି? ହଁ ଓହୋ ଆଉ ରଜ କେମିତି କଣ କଟିଲା? ମୁ କହିଲି ରଜ କେମିତି କଣ କଟିଲା? ଓହୋ ଗରମ କେମତିଆ ହେଉଛି?
ଗରମ ପ୍ରବଳ।
ଜୋରରେ ଖରା ହଉଚି ଗୁଳୁ ଗୁଳି ଟା ବେଶୀ ଜୋରେ ହଉଚି।
ହଁ।
ସକାଳେ କଣ ଚା ଫା ପିଇଥିଲେ?
ହୁଁ ମୁ ସକାଳେ ଚୁଡା କଦଳୀ ଖାଇଥିଲି ଚା ପିଇନି
ଓହୋ। ଏବେ ଗାଧେଇକି ଆସିଲେ ଠାକୁର ପୂଜା ହେରିକ କରିକି ରୋଷେଇ କରିବେ ଆଉ?
ନାଇଁ ମାମା ଠାକୁର ପୂଜା କରିଦଏ।
ଓହୋ ହଁ ହଁ। ଆଉ ଦେହ ପା ଭଲ ଅଛି?
ଆଜ୍ଞା ଆଜ୍ଞା ଆପଣଙ୍କହ ଭଲ ଅଛି?
ହଁ ଏଇ ଟିକେ ଜର ଥଣ୍ଡା ହେଇଯାଇଥିଲା କମି ଯାଇଛି ଆଉ
ଆଜ୍ଞା। ଆଉ ଘରେ ସବୁ ଭଲ ଅଛନ୍ତି?
ଆଜ୍ଞା ଭଲ ଅଛ। ଆଜି କଣ ରୋଷେଇ କରିବେ? ଏଇ ହଉଛି ଛୁଇଁ ଆଳୁ ଭଜା ବସେଇଛି ଶାଗ ଭାଜିବି ଆଉ ବନ୍ଧାକୋବି ଭାଜିବି ଆଉ ଡାଲି ଆଉ
ଆମର ବି ଛୁଇଁ ଆଡୁ ତରକାରୀ ହେଇଛି।
ଓଁହଁ ଆମର ଭଜା ହୁଗା ବାପ ପ ଭଜା ଖାଇବା ପାଇଁ ତରକାରୀ ଖାଇବା ପାଇଁ ଏତେ ପସନ୍ଦ କରନ୍ତିନି ସେଇଥି ପାଇଁ
ଓ
ଆଉ କଣ କଣ ହେଲାଣି ରୋଷେଇ ନା କିଛି ହେଇନି?
ଆଜ୍ଞା?
ମୁଁ କହିଲି କଣ କଣ ରୋଷେଇ ହେଲାଣି ନା କିଛି ହେଇନି?
ନା ନା ସରିଗଲାଣି ଭାତ ଡାଲମା ଆଉ ସେଇ ଚୁଇଆଳୁ ତରକାରୀ ତରକାରୀ ନୁହଁ କଷା ଭଳିଆ ଟିକେ ଆଉ
ଓହୋ। ରୋଷେଇ କରିଦେଇକି ବୋଧେ ଗାଧେଇଲେ?
ଆଜ୍ଞା ନାଇଁ ମୁଁ ରୋଷେଇ ମୁଁ ରୋଷେଇ କରିବିନି ମାମା ରୋଷେଇ କରିିବି।
ଓହୋ ହୋ।
ହ
ଗରମ ହଉଛି ନା ଯେତେ ଶୀଘ୍ର ରୋଷେଇ ସାରିଦେଲେ ହଁ ସେୟା ପଚାରେ ମୁଁ କହିଲି ଫାଷ୍ଟିଙ୍ଗ କରିଦେଇଥିଲି। ହ ନା ଅଗା ରୋଷେଇ ଘରେ ତ ପସନ୍ତି ନାହିଁ ଆମର ବି ଗାଧେଇକି ଆସେ। ଆଉ ଟିକେ ସଖାଳୁ ଖାଇବାର ନାଇଁ ସଖାଳୁ ସମସ୍ତେ ଜଳଖିଆ ଖାଇବେ।
ଆପଣ ବୋହୁ ହେଇ ସାରିଲେଣି ମୋ ଝିଅ ଟା।
ଓ ହୋ ହୋ ହୋ ମୁଁ ଭାବଛି ଆପଣ ମିଆରେଜ କରିଛନ୍ତି ବୋଲି।
ନାଇଁ ବେ
ଓ ହ ହଁ। ଓହୋ ମୁଁ ଭାବୁଛି ଆପଣ ମ୍ୟାରେଜ କରିଛନ୍ତି ବୋଲି ହ ମୁଁ କ ପଚାରିଲି ରୋଷେଇ କଥା।
ହଁ ନାଇଁ ନାଇଁ ନାଇଁ ମୁଁ ବି ରୋଷେଇ କରେଯେ। ଏବେ ଛୁଟି ଅଛି କଲେଜ ଯିବା
ଓହୋ। ହଁ କଲେଜ କଣ ପ୍ଲସ ଥ୍ରୀ ନା ପ୍ଲସ ଟୁ।
ଆମର ପ୍ଲସ୍ ଥ୍ରୀ ଥାର୍ଡ ଇୟର।
ବା ହଁ ହଁ ହଁ ଏବେ ତ ଛୁଟି ଅଛି ଆଉ।
ଖୋଲିବେ ବାଇଶ ତାରିଖ।
ହୁଁ ହୁଁ।
ଆଉ ଆପଣଙ୍କ ଘର ଟା କୋଉଠି କହିଲେ?
ଆମର ପଟେ ଢେଙ୍କାନାଳ ସାଇ ସାଇଟରେ।
ଆଚ୍ଛା ଆଛା।
ଆଉ ଘରେ ସବୁ କିଏ କିଏ ଅଛନ୍ତି ଭୁବନେଶ୍ଵର।
ଆଜ୍ଞା।
ଅ ହଁ।
ଘରେ ମୁଁ। ଆଉ ମୋର ଗୋଟେ ସାନ ଭଉଣୀ ଅଛି। ଆଉ ବାବା ମାମା ଆଉ।
ଅ ହୋ ଭାଇ ନାହାନ୍ତି?
ନା ଆମେ ଦି ଝିଅ।
ଦିଶିଆ।
ଓ ହୋ। ଆଉ ମାମା କଣ କରୁଛନ୍ତି?
ମାମା ଏଇଠି କଥା ହଉଥିଲା ତା ଭଉଣି ସାଙ୍ଗରେ ମାଉସି ସାଙ୍ଗରେ
ହଁଛ
ଆଉ ଆପଣଙ୍କର ଝିଅ ପୁଅ କଣ?
ଓ ହୋ। ଯେ ଯେ
ହଁ ରଜରେ ଯାଇଥିଲି। ଏଇ ପାଖରେ ପାର୍କ ଆନନ୍ଦବନ ଏମିତି। ରଜ ଉତ୍ସବ ହଉଥିଲା ସେଠିକି ଯାଇଥିଲୁ ବାସ୍। ଆଉ ମୁଁ ମାମୁଁ ଘର ଯାଇଥିଲି ରଜ।
ହଁ ହଁ।
ଆମର ପା ସାଲେପୁର।
ସାଲେପୁୁର।
ଆଉ ଆପଣଙ୍କର ଝିଅ ପୁଅ କଣ?
ମୋର ଗୋଟେ ପୁଅ।
ଓ ସିଏ ପାର୍ଟି କରୁଛି ବୋଧେ।
ପୁହଛି ଏଇ ଚଗଲା ହଉଛି ତା। ସବୁ ପାଟି କରିଥିଲେ ତା ବାପା ଯେ। ସେ
ହଉ।
ଉଁ, ହୁଁ। ଏଇଥର ରଜରେ ବହୁତ, ବହୁତ ଗରମ ହେଇଛି ବେଶୀ।
ପ୍ରବଳ ଗରମ, ଆର ବର୍ଷ ଆହୁରି ଗରମ, ଗରମ ଦିନକୁ ଦିନ ବଢୁ,
ହଁ ପଲିସନ ଯେତିକି ବଢୁଛି, ଗରମ ସେତିକି ବଢୁଛି ଆଉ।
ହଁ।
ଏବେ ଠିକ ସିଜିନରେ ବି ବର୍ଷା ହଉନି ଏବେଠୁ ଟିକେ ବର୍ଷା ଷ୍ଟାର୍ଟ। ହବା କଥା ଜୁନ ମାସ ହେଲାଣି, ଆଉ ବର୍ଷା ନାହିଁ ଖାଲି ଗରମ। ହଁ। ଆଉ ମାନେ କହିବାକୁ ଗଲେ ବାର ବର୍ଷଯାଙ୍କ ଖରା ଅଧିକ ଟିକେ ହଉଛି। ଆଉ କୋଉ ଋତୁ ର ଏତେ ଇଏ ନାହିଁ।
ସେଇଆ, ଖରାରୁ ଖରା ଦିନ ବର୍ଷା ବର୍ଷାଦିନ ଆଉ ଥଣ୍ଡା ଦିନ ଆଉ କିଛି ନାହିଁ। ଆଉ ସବୁ ମିଶି ମାଶି ଗଲାଣି।
ସବୁ, ସବୁ ମିଶିଗଲାଣି। ଶୀତ ଦିନେ ବି ଗରମ, ଖରା ଦିନେ ବି ଗରମ। ଗରମ ଟା ସବୁବେଳେ ରହୁଛି।
ଶୀତ ଦିନେ କୋଉଠି ସେଇ ହେଇ ଶୀତ ସେଇ ଡିସେମ୍ବର ଲାଷ୍ଟ ଆଡକୁ, ଜାନୁଆରୀ ଫାଷ୍ଟ ଆଡକୁ ସେତିକି ଟିକେ ଶୀତ ଲାଗୁଛି। ଅଧିକ ଶୀତ ତାପରେ ତ
ଶୀତ ଲାଷ୍ଟ ବେଳକୁ ଯଦି ଟିକେ ଶୀତ ହେଲା, ହେଲା, ନହେଲେ ଟିକେ ଜାନୁଆରୀ ଆଡ଼କୁ ତାପରେ ଶଇଲା। ନାଁ ଷ୍ଟାର୍ଟିଂ ରୁ ବି ଶୀତ ଶୀତ ରହିବନି ଗରମ ହିଁ ଲାଗିବ।
ସେଇଆ।
ଆଉ ବର୍ଷାର ତ ଏଇନେ ପ୍ରଶ୍ନ ନାହିଁ। ଯଦି ଲଘୁଚାପ ହେଲା ଯଦି ବର୍ଷା ହେଲା ନହେଲେ ନାଇଁ।
ଗୋଟେ କାଳବୈଶାଖି, ଲଘୁଚାପ ଏତିକି ବର୍ଷା।
ହଁ, ହଁ।
କାଳବୈଶାଖି କି ହଉଚି। ସେମାନେେ ତ ପୁରା ଆଉ ଗୋଟେ ରଖୁନି କିଛି। ସବୁ ଭାଙ୍ଗି ଭୁଁଙ୍ଗି ହବ ମାନେ, ଭାଙ୍ଗି ଭୁଁଙ୍ଗି ଫୋପାଡି କି ପୁରା ଯିବସିଏ।
ହଁ ମାନେ,
ଓ ଡାଳ ଫାଳ ସବୁ ଭାଙ୍ଗିକି ପକେଇ ଦେଲା କିନ୍ତୁ ବର୍ଷା ହବାର ନାଇଁ।
ହଁ।
ମୁଁ ଲାଇକ।
ଆପଣଙ୍କ ଭଏସ ଟା କ୍ଲିୟର ଆସୁନି। ହ୍ୟାଲୋ।
ଏଇଟା କୁ ତ।
ହଁ, ହଁ।
ଖରାପ ରହୁଛି ଆଉ।
ହଁ ସୁଵିଲା, ସୁବିଲା।
ପେଲିକିଆ ହଲେଇ ହଉନି ନେଟୱାର୍କ ପ୍ରୋବ୍ଲେମ ଦେଖଉଚି। ଠିକ ଟାଇମ୍ ରେ କଥା ହବା ବସିକି କଥା ହେଇକି ଟିକେ ବିତାଉଛୁ।
ଓ
ଲାଇନ ତ ମାନେ ବା ଗେଇଛନ୍ତି ବୋଲି ଟିକେ ରହୁଛି ତଥାପି ତା ଭିତରେ ସେ ଦଶଥର ଯାଉଛି। ଟାଉନ ବଜାର ଉପରେ ଯଦି ହବ ହଁ ଲାଇନ୍ ଗଲେ ବି ସାଙ୍ଗେ ସାଙ୍ଗେ ଆସିବ ବଗେଇଦେବେ ଆଉ ଗାଁ ଗହଳି କୁଆଡେ ତ ଓ ଗଛ ପତ୍ର ଲାଗିକି ରହୁଛି ଗୋଟେ ବାଗେଇଲା ବେଳକୁ ଗୋଟେ ଜାଗାରେ ବାହାରୁଛି ଏମିତି ଆଉ।
ବହୁତ ଗରମ ଗରମ ଏତେ ଯେ ସହି ହଉନି ଆଉ।
ନାଇଁ ପରା।
ଏ ସି ଟିକେ ନ ଲଗେଲଲେ ହବନି। ଯେ ଏ ସିି ଲଗେଇ ଲଗେଇ ଜଣେ କେତେ ସମୟ ଲଗେଇବ।
ହଁ ସେଇଆ।
ବାହାରକୁ ତ ଟିକେ ଆସିବମାନେ ଦେହ ପୋଡିଯିବ।
ହୁଁ ବେଶୀ ଆହୁରି ଗରମ ଲାଗିବ ଏଇ ମୁଁ ଏରେ ଟିକେ। ଟିକେ ରହିକି ବାହାରକୁ ଆସିଲା ବେଳକୁ ଦେହ ହାତ ଆହୁରି କଣ ହେଇଯାଉଛି।
ହ ବା।
ତ ତା ବାହାରକୁ ଆସିବୁ ନା ନ ସେ ଖାଇବା କରିବୁ ରୋଷେଇ କରିବୁ ସେ ତ ଆହୁରି ଘର। କାମ ଅଛି ଆଉ ଏ ସିି ଭିତରେ ତ ରହିହବନି।
ସେଇ
ତାପରେ ପୁଣି ଯଦି ଲାଇନ ନ ରହିବ ଏ ସି ଥାଇକି ବି କିଛି ଲାଭ ନାହିଁ।
କିଛି ଲାଭନେଇ ସେୟା। ନା ଆମର ଏଇଡେ ଏତେ ଲାଇନ୍ ଯାନି କିନ୍ତ ଯେତିକି ସବୁ ବି ଲାଇନ ଯୁ ସବୁ ଆସି ଚାଲିଲା ଯେତିକ ସବୁ ଲାଇନ। ଜବରତ। ଓହୋହୋ ଏଇରା ମୁଣ୍ଡ ଖରାପ ହେଇଯିବ ଆଗଳ ଭଳି ଲାଗିବ।
ଲାଗିବ ଲାଇନ୍ ଗଲା ପରେ ତାପରେ ଯ ଘିମିରି ହେଇଯିବଦି ଆହୁରି ବେଶୀ କିି। କିି ହବ ଦେହଉ ଟଟ ଖାଲି ଚଛିଡ଼ା ଲାଗିବ।
ଚିଡା ଲାଗିବ।
ଆଗରୁ ହେଲେ ଟିକେ ଗଛ ବଛ ଚାରିଆଡେ ଥିଲା ଛାଇ ଫାଇ ହଉ ଦେଥିଲା ବିବେ ତ ସେ କିଛିି ଗଛ ଫଛ ସବୁ ହାଣି ଦଉଛନ୍ତି ଯଉ। ଖରା ବେଶୀ ହଉଛି ଏଠି।
ହୁଁ।
ପବନ ବି ଟିକେ ଖରା ବେଳେ ହେଲେ ଟିକେ ଝାଞ୍ଜି ପବନ ବାଜିବ। ସେ ତତ୍ତଲା ପବନ ହବୁ ଯେ ସନ୍ଧ୍ୟା ବେଳକୁ ଟିକେ ବି ପତ୍ର ହଲୁନି ଗଛରେ।
ହୋଉ ଟାଇମ ହେଇଗଲାଣି ମୁଁ ରଖୁଛି।
ଆଜ୍ଞା ଆଜ୍ଞା।
କରିବି ଆଉ।